ହଁ ମ୍ୟାଡମ ନମସ୍କାର। କଣ କରୁଚ
ହ ଏଇ ବସିଚୁ ଆଜି ତ ରଜ ବସିଚୁ ଆଉ।
ଓହୋ, ଆପଣଙ୍କ ଆଡେ ରଜୋତ୍ସବ ତାହେଲେ ହଉଚି ନା?
ହଁ।
ତ ଆପଣଙ୍କ ଗାଁ ରେ କେମିତି କଣ ରଜ ଉତ୍ସବ କରନ୍ତି?
ଆମ ଗାଁ ରେ ବହୁତୁ ଭଲ ରଜ ପାଇଁ ବହୁତୁ ଭଲ କାରଣ ସ୍ତ୍ରୀ ଲୋକମାନଙ୍କ ପାଇଁ ନିହାତି ରଜଟା ପାଳନ। ଆଉଁ ଲୁଗା ପଟା ପିନ୍ଧିବେ ପିଠାପଣା କରିବେ ରଜ ଦୋଳି ଖେଳିବେ ରଜ ପାଳିବେ ଚାରି ତାଳ ହେଲେ ରଜ ରଜପାଳିବେ ଆଉ ବହୁତ ଭଲ
ତ ମ୍ୟାଡାମ ଆପଣ ଯେତେବେଳେ ଛୋଟ ହେଇଥିଲେ ତ ଯେତେବେଳେ ସ୍କୁଲ ରେ ପଢୁଥିଲେ ଆପଣଙ୍କର ସ୍କୁଲ ଲାଇଫ୍ କେମିତି କଣ ଥିଲା?
ସେତେବେଳେ ସ୍କୁଲୁ ତ ଆମର ଅଁ ଯାଉଥିଲୁ ସେତେବେଳେ ତ କିଛି ମାନେ ବହୁତ ସେତେ ପଇସା ପତ୍ର ନଥାଏ ସେମିତି ବି ଆମେ ଯାଉ ସ୍କୁଲ ଯାଉଁ। ଯେତେ ହେଲେ ଏଁ ଟିଉସନ୍ ଫିଉସନ୍ ତ ସେତେବେଳେ କମ୍ ଥିଲା। ଆଉ ସେଇ ସ୍କୁଲରେ ବି ସେତିକି ସେତିକି ବହୁତ ବହୁତ ଭଲ ହବ। ହଁ ବହୁତ ଭଲ।
ଲୁଚେଇକି ନେଇକି ଯାଉଥିଲେ କି କଣ ସାଙ୍ଗସାଥି କୁଆଡେ ଲୁଚିକି ଯାଉଥିଲେ?
ଲୁଚିକି ତୋଳିବ ଆମେ କୋଳି ତୋଳି ଯାଉଁ ସେ ପିଜୁଳି ନହେଲେ ସେ ବରକୋଳି ଏମିତି ତୋଳୁଥିଲୁ ତାପରେ ଆଁ ଏଁମଁ ଯିବୁ ସ୍କୁଲ ଯିବୁ ସ୍କୁଲ ରୁ ଆସିକି ଖେଳିବୁ ସବୁ ବ୍ୟଗ ପତର ପକେଇ ଦେଇକି ଯାଇକି ଖେଳିବାକୁ ଯାଉଁ ଲୁଚିକି ଆଉ ଏମିତି। ଏମିତି ଆମ ଚାଲିଥିଲା ଆଉଁ।
ଅଁ ହଁ ତାହେଲେ ଆପଣ ମାନେ ସ୍କୁଲରେ ଯେତେବେଳେ ଯାଉଥିଲେ ମାନେ କଣ ମାନେ ଖାଇବାକୁ ଦିଆ ହଉଥିଲା କି ନାଁ ଆପଣଙ୍କ ମଧ୍ୟାହ୍ନ ଭୋଜନ।
ହଁ ମଁ ହଁ ମମଧ୍ୟାହ୍ନ ଭୋଜନ ଦଉଥିଲେ ଭାତ ଡାଲି ଦଉଥିଲେ। ଆଉ ଘରୁ ଆମେ ଯାହା ନେଇକି ଯାଉଥୁଲେ। ଘରେ ହଁ ସ୍କୁଲ ରୋଷେଇ କରିକି ଦଉଥିଲେଏଁ। ଉଁ ଖାଲି ଭାତ ଡାଲି କରିକି ଦଉଥିଲେ ଆଉ ଚାଉଁଳ ମିଳୁଥିଲା। ସେଠୁଁ ସ୍କୁଲ ରୋଷେଇ କରିକି ଦଉଥିଲେ ଆଉ।
ଏ ସେଇ ଖାଇବା ଟା ମାନେ କେମିତି କଣ ଲାଗେ ବହୁତ ଭଲ ଲାଗେ ନାଁ।
ହଁ ହଁ ସେଥେଲେ ବହୁତ ଭଲ ଲାଗେ।
ହଁ ସ୍କୁଲ ରେ ମାନେ ଖାଇବା ଟା ବେଳେ ବେଳେ ଏବେଙ୍କର ପିଲାମାନଙ୍କର ଇଚ୍ଛା ହଉଛି ଆମେ ସ୍କୁଲ ରେ ଖାଉନାହାନ୍ତି ମାନେ ମଧ୍ୟାହନ ଭୋଜନ ଯୋଉଁ। ସଂସ୍ଥା ତରଫରୁ ଆମର ଆସୁଛି।
ଏବେ ଆଧୁନିକ ଯୁଗ ହେଇଗଲାଣି ଏବେ ଖାଉନାହାନ୍ତି ସେବେ ବି ଆମକୁ ଭଲ ଲାଗେ ଖାଇବାକୁ ଆମେ ଘରେ ଖାଇକି ଯାଇଥିଲେ ବି ସୁଦ୍ଧା ଆମେ ସ୍କୁଲ ରେ ସାଙ୍ଗସାଥି ହେଇକି ଡକାଡକି ହେଇକି ଆମେ ଖାଉଥିଲୁ।
ଏବେ କାର ଯୁଗ ହେଇଗଲାଣି। ଯେ ମାନେ ପିଲାମାନେ ସ୍କୁଲରେ ଟୋଟାଲି ଖାଉନାହାନ୍ତି। ଆଉ ଖାଇଲେ ବି କହୁଛନ୍ତି ନାଁ ଆମେ ଖାଇବୁନୁ ଏଇଟା ଆଜି ଭଲ ହେଇନି ସେଇଟା ଆଜି ଭଲ ହେଇନି ସେତେବେଳେ ଖାଲି ଭାତ ଡାଲମା ଦଉ
ଖାଉଥୁଲୁ ଆମେ। ହଁ ହଁ ହଁ ଆମେ ଆମକୁ ସେତେବେଳେ ବି ଭଲ ବି ଲାଗୁଥିଲା ବି ଆମେ ବି ଖାଉଥୁଲୁ ଯେତେ ଘରେ ଖାଇକି ଗଲେ ବି ସୁଧା ଆମକୁ ସେଠେଇଁ ସାଙ୍ଗସାଥି ରେ ଖାଇବା। ଏବେ ତ ସାଙ୍ଗସାଥି ସେତେ ଇଏ ହଉନାହାନ୍ତି ନାଁ ଆମେ ସେତେବେଳେ ବହୁତ ସାଙ୍ଗସାଥି ଜଣେ ଯଦି ନ ଖାଇବା ଆଉ ଜଣ ଅନେକ ବସ୍ତୁବ ନାଇଁ ନାଇଁ ଆମେଆମେ ସିଏ ନ ଆସିଲେ ଆମେ ଖାଇବୁନୁ କିନ୍ତୁ ସାଙ୍ଗ ହେଇକି ଖାଉଥିଲୁ ଆମେ।
ଆପଣଙ୍କ ମାନେ ଖେଳ ଛୁଟି ହୁଏ ସେତେବେଳେ?
ହଁ ଖେଳ ଖାଇଛୁଟି ବେଳେ ଖାଇବୁ ଖାଇକିରି ଅଧଘଣ୍ଟେ ଖେଳିବୁ ତାପରେ ପାଠ ପ ପଢଉଥିଲେ ଆଉ। ସେ ଯେତିକି ପ୍ ଯୋଉଟା ଯେତିକି ଟାଇମ୍।
ମୁଁ କହିଲି ଆପଣଙ୍କୁ କଣ ଖେଳିବାକୁ ଭଲ ଲାଗେ ନାଁ ମାନେ କଣ ଆପଣ ସ୍କୁଲରେ? କଣ କରିବାକୁ ଇଚ୍ଛା ହୁଏ ନାଚିବାକୁ ଖେଳିବାକୁ?
ହଁ ଖେଳିଲା ଟାଇମ ରେ ଖେଳିବୁ ପଢିଲା ଟାଇମ ରେ ପଢିବୁ। ଆଉ ଯେତେବେଳେ ଯୋଉଁଟା ଯାହା ହୁଏ କରିବୁ ଆଉ।
ସେତେବେଳେ ମାନେ କଣ ସବୁ କିଛିର ମାନେ ଯେମିତି ଏବେ ଅଛନ୍ତି ସାହିତ ସାହିତ୍ୟ ଜଣେ ପଢେଇବ ବିଜ୍ଞାନ ଜଣେ ପଢେଇବେ
ହଁ, ହଁ। ହଁ ହଁ ହଁ ସେମତି ଥିଲା ସେମତି ସାହିତ୍ୟ ଜଣେ ଇଂଲିଶ ଜଣେ ଭୂଗୋଳ ଜଣେ ଏମିତି ପ ପଢୁଥିଲେ ଆଉ ଆମ ଚାରି ଜଣ ସାର୍ ଥିଲେ ପଢାଉଥିଲେ।
ସେତେବେଳେ ମାନେ କଣ ସାର୍ ମାନେ ବାଡାନ୍ତି ପିଲାମାନଙ୍କୁୁ
ସେତେବେଳେ ସାର୍ ମାନେ ଏବେ ଡାରି କରିସାରିଲେଣି ବାଡଉନାହାନ୍ତି ସେତେବେଳେ ବାଡ଼ାନ୍ତି କିନ୍ତୁ ଭଲ ପାଠ ପଢ଼ନ୍ତି ଯେ ଯେତିକି ଟାଇମ ପଢ଼ାନ୍ତି ଭଲ ପାଠ ପଢାନ୍ତି। ଆଉ ଏବେ ଯାଇଡ଼ କରିଲେଣି ବାଡେଇବେନି। ମାଡ଼ ଇଏ କରୁନାହାନ୍ତି ସେତେବେଳେ ବାଡ଼ାନ୍ତି ଆଉ।
କିନ୍ତୁ ମୁଁ ମୁଁ ଯେତିକି ଜାଣିବାରେ ପିଲାମାନଙ୍କୁ ବାଡ଼େଇକି ପଢେଇଲେ ତ ସେମାନେ କିଛି ପଢ଼ି ପାରନ୍ତି ତ ଆମେ ବାଡଉନେ ତାଙ୍କୁ ମାନେ ହାଲକାରେ ଛାଡି ଦଉଛେ ତ ସେମାନଙ୍କର ପାଠ କଣ ହଉଛି କଣ ନାହିଁ ତ ଆଜିକାଲି ଆଉ ଠିକରେ ହିଁ ରହୁନି।
ନାଇଁ ଏବେ ଏବେ ଏବେ ସେତେବେଳେ ବହୁତ ଫରକ ସେତେବେଳେ ବହୁତ ହଁ ସେତେବେଳେ ଟିୁସନ ନ ଯାଇକି ବି ଆମେ ସ୍କୁଲରୁ ପାଠ ପଢ଼ିକି ବି ପଢିଛୁ ଯେତିକି ପଢ଼ିଛୁ ଭଲ ବି ପଢ଼ିଛୁ।
ତ ଆପଣ ମାନେ ଆଗ ମାନେ ଆଗରୁ କଣ କଣ କେମିତି କଣ ଖାଉଥିଲେ? କିଛି ତ ଜାଣିଥିବେ ଆଗରୁ ଦେଶୀ ଖାଇବା ଆମର କଣ ଖାଉଥିଲେ?
ହରଡ଼ା ନିହାତି ଘରେ ସେତେବେଳେ ତ ପଇସା ପତ୍ର ନଥାଏ। ଅ ସେ ବିଲରୁ ମାଛ ମାରିକି ଆଣନ୍ତି ଆମ ବାପା ଯାଇକି ବିଲରୁ ମାଛ ମାରିକି ଆଣନ୍ତି। ଶାଗ ଖରଡ଼ା ହୁଏ। ଆଉ ଏମିତି କେତେ ଦିନି ତଳେ ମରୁଡି ହେଇଥିଲା ଯେ ସୁଆଁ ଝାଡିକି ଆଣି ସେ ସେ ସୁଆଁ ପିଠା କରିକି ଖାଉ ସେ ବାଉଁଶ ଧାନ ବି ପିଠା କରିକି ଖାଉ। ଏମିତି ଆମେ ଚଳୁ ଆମ ଜେଜେ ବି ଆମ୍ବ ତୋଟା କରିଥିଲେ ସେ ଆମ୍ ହଁ ଆମ୍ବ ଆଣିକି ଆମ୍ବ ଖଟା, ଆମ୍ବ ଆଚାର କରିବେ ଆମ୍ବ ପିତ୍ ଯୋଉ ଯାଉ ଆମ୍ବ ଯାଉ ମ୍ୟାଡାମ୍ ଜାଣିିନଥିବେ ଆମ୍ବ ଯାଉ କଣ କିନ୍ତୁ ଆମ୍ବ ଯାଉ କରକି ଆମେ ବି ଖାଉ ଆଉ ବହୁତ ଦେଶୀ ଖାଦ୍ୟ ସେଥିରେ ରୋଗ ବୈରାଗ
ହଁ ହଁ ଏବେ ସବୁଥିରେ ସାର ଦିଆହୋଉଛି ତ ଏବେ ସବୁ କିଛି ସବୁ କିଛି ମାନେ ବାଇଗଣଠୁ ଧରିକି ଟମାଟଠୁ ଧରିକି ଆମର ସବୁ କିଛି ପରିବାରେ ସାର ଦିଆ ହେଲା ଧାନରେ ସାର ଦିଆହେଲା ତେବେ ରୋଗଟା ମାନେ ଆପେ ଆପେ ବଢୁଛି ଏଇ ସାର ଯୋଗୁ। ତ ସେ ସେତେବେଳେ ଖା ସେତେବେଳେ କେତେ କେତେ ପ୍ରକାର ଲୋକ ଶାଗ ଖାଉଥିଲେ ଅନା ମନା ଶାଗ ଖାଉଥିଲେ ତ ଆପଣ ଶାଗ କେତେ କୋଉ ଶାଗ ନାଁ ଜାଣିଛନ୍ତି?
ହଁ ହଁ ସେ କୋଷଳା ଶାଗ ଖଡା ଶାଗ ସଜନା ଶାଗ ଅଁ ସେ ଯୋଉ ଅନାମନା ଶାଗ ମାନେ ସବୁ ଅନାମନା ଶାଗ ଆପଣ ଜାଣିନଥିବେ। ସେ ଯୋଉ ଅନା ମନା ଶାଗ ସବୁ ସାତ ଆଠ ପ୍ରକାର ଶାଗ ତୋଳା ହେଇକି ତୋଳାହେଇକି ଆସିବ ସାରୁ ପତ୍ର ସେ ଏଁ କଖାରୁ ପତ୍ର ଏମିତି ସବୁ ତୋଳା ହେଇି ଆସିବ ସେଟା ଖରଡ଼ା ହବ ସବୁ ପନିରିବା ପକେଇକି ଯାଇ ପକେଇକି ଖରଡ଼ିଲେ ସେଇଟା ବଢିଆ ଟେଷ୍ଟ ଲାଗେ।
ଯଦି ଏବେକାର ପିଲାମାନଙ୍କୁ ସେଇ ସବୁ ଶାଗ ଖାଇବାକୁ ଦେବେ ସେ ଏ ଆ ଏବେକାର ପିଲାମାନେ ଆଉ ସେକୁ ଖାଇବେନି।
ନାଇଁ ନାଇଁ ମ୍ୟାଡାମ ଏବେ ସେ ଖାଇବେନି ସେରା ଖାଇବେନି ସେ ଚିକେନ ଭାତ ଦେଇ ଆଉ ଆହୁରି ଭଲ ନହେଲେ ରୋଲ ଚାଇମିନ କିନ୍ତୁ ସେ ଯୁଗରେ ନଥିଲା।
କିନ୍ତୁ ଆଗରୁ ମାନେ ବିଲରେ ଆମର ଦେଶୀ ମାଛ ଧରା ହୁଏ ପୋଖରୀରେ ରେ ଦେଶୀ ମାଛ ଧରା ହୁଏ ତ ତାକୁ ସମସ୍ତେ ଖାଉଥିଲେ କିନ୍ତୁ ଏବେ ମାନେ ସେ ସବୁକୁ ସମସ୍ତେ ଭୁଲି ଗଲେଣି ସେଇ ବିଲର ମା କଣ କ ହଁ
ଆମର ବର୍ଷା ହଁ ବର୍ଷା ହେଲେ ଆମ ବାପା ଯିବେ। ତାପ ଯାଇକି ସେ ଗୋଟେ ଉଁ ଆପଣ ଜାଣିନଥିବେ ବଜା ବ ଗୋଟେ ମାନେ ବଜା ବସେଇବେ ସେ ସେଥିରେ କେରାଣ୍ ମାଛ ଧଣ୍ଣ୍ଡେଇ ମାଛ ସେ ରୋହି କେରାଣ୍ଡି ବଡ଼ ବଡ଼ ତାକୁ ଆଣିବା ତାକୁ ତରକାରୀ କଲେ ଖାଲି ଭାତ ମୁଗ ଡାଲି ଆଉ ସେ ଏ ମାଛ ତରକାରୀ ସେତିିକି କରିଦେଲେ ବି ବଢିଆ ଟେଷ୍ଟ ଯଥେଷ୍ଟ। ସେଥିରେ ଲୋକ କି କଣସି ପ୍ରକାର ନାହିଁ କି ମସଲା ମାସଲି ବି ବେଶ କୌଣସି ପ୍ରକାର ନାହିଁ ସାଧା ମୁଗ ଡାଲି ହେଲା ଆଉ ସେ ମାଛ ତରକାରୀ ତତଲା ଭାତ ପୁରା ଆରାମ ସେ ସବୁ ଖାଆନ୍ତି।
ଆପଣ ମାଛର ସବୁ ପ୍ରକାର ମାଛର ନାଁ ଜାଣିଛନ୍ତି?
ହଁ ଜାଣିଛି।
କୋଉ କୋଉ ମାଛର ନାଁ ଜାଣିଛନ୍ତି?
ଆଉ ରୋହି ଭାକୁର ଚେଙ୍ଗା ଗଡିଶ ତୋଡି ଆଉ ମାଗୁର ଆଉ ସେ ବଡ଼ିଶା ମାଛ ଦଣ୍ଡେଇ ମାଛ ଏମିତି ଆଉ।
ଆପଣ ମାନେ କଣ ମାନେ ସେତେବେଳେ ଜାଣିଛନ୍ତି ବୋଲି କିନ୍ତୁ ଏବେ ପିଲାମାନୋଣି ମାନେ ଯଦି ପଚାରିବୁ ସେମାନେ କେବଳ ରୋହି ଭାକୁର ଏଇ ସବୁ ନା ଆଉ କୌଣସି ମାଛର ନାଁ କହିପାରିବେିନି ହଁ। ଏଇ ଚିଙ୍ଗୁଡି ଏଇ ସବୁ କୁ କହିପାରିବେ ଆଉ ନ ନାଇଁ ପିଲା ମାନେ ସେଇ ସବୁ ମାନେ ମାଛର ନାଁ କଣ ସେଇ ଶାଗ ମୁଗ ସେବ ସବୁର ର ନାଁ କଣ ସେମାନେ ସବୁ ଭୁଲି ଗଲେଣି ନା ଏବେ ସବୁ ଚିକେନ ପ ପଚାର ବିରିୟାନୀ ପଚାର ଏସବୁକୁୁ କହିପାରିବେ ଦେଶୀ ଖାଇବା କୌଣସି
ଏବେ ସେତେବେଳେ ବହୁତ ଛାଡିବ ଏବେ ସେ ସେତେବେଳେ କଥା ବହୁତ ଛାଡିବ।
ତ ଆପଣ ମାନେ ରଜ ପର୍ବ ହେ ମାମୁଁ ଘର ବୁଲିବାକୁ ଯାଆନ୍ତି?
ହଁ ରଜକୁ ମ ହଁ ହଁ ହଁ ମାମୁଁ ମାମୁଁ ଆସଛନ୍ତି ରଜକୁ ପିଠା ଦେଇକି ଆସିବେ। ପିଠା ନେଇକି ଆସିଲେ ଆମେ ବୋଉ କହିବୁ ଯେ ବୋଉ ଆମକୁ ମାମୁ ସାଙ୍ଗରେ ଛାଡ। ମାମୁଁ ବିଡାିକି ନିଅନ୍ତି ଚାଲ ଚାରି ଦିନ ରଜ ଚାରି ଦିନି ଆ ଆମ ଗାଁରେ ପାଳନ କରିକି ଆସିବ ମାମୁ ସାଙ୍ଗରେ ଯାଇକି ଚାରି ଦିନ ରହିକି ଆସୁ କି ପିଇ ସ ଘର କି ମାଉସୀ ଘର ସମସ୍ତେ ବି ଡାକ କନ୍ତି ଆମ ଗାଁରେ ବି ଭଲ ରଜ ପର୍ବ ହୁଏ ଏମିତି କି ଯ ରଜ ଚାରି ଦିନି ଯଆକୁ ଛାଡନ୍ତି କିନ୍ତୁ ଅନ୍ୟ ବେଳେ କୁଆଡେ ତ ଛାଡନ୍ତିନି ସେତେବେଳେ ବହୁତ ଷ୍ଟିଟି ଝିଅ ମାନଙ୍କୁ। ଆଉ କୁଆଡେ ତ ଆମେ ଯାଇପାରୁନୁ ସେ ରଜ ପର୍ବ ହେଲେ ଯାଉ ଆଉ।
ଆଗରୁ ମାନେ ଥାଏ ବୋହୁୂ ମାନେ ମାନେ ଓଢଣା ପକେଇକି ଘରେ ରୁହନ୍ତି ବାହାରକୁ ବି ବାହାରନ୍ତିନି ଝିଅ ମାନେ ବି ଘରେ ରୁହନ୍ତି ବାହାରକୁ ବାହାରନ୍ତିନି ଏମିତି ସବୁ ଥାଏ ନା।
ହଁ ହଁ ହଁ ସେତେବେଳେ ମନ୍ଦିର ଗୋଟେ ମନ୍ଦିର ଯଦି ସଂକ୍ରାନ୍ତି ହେଲା ବୋହୂ ମାନେ ଯିବେନି ଯାହା ଯିବେ।
ଏମିତି କାହିଁକି ହୁଏ।
ସେତେବେଳେ ଛାଡନ୍ତିନି ସେ ଦାଣ୍ଡରେ ଚାଲିକି ଗଲେ। ଘର ଲୋକ ମାନେ ଖରାପ ଭାବିବେ କହିବେ ତାଙ୍କ ବହୁତ ଦାଣ୍ଡରେ ଚାଲିକି ଗଲା। ଖରାପ ଭାବିବେ ସେଥି ଲାଗି ସେତେବେଳେ ଛାଡ଼ନ୍ତିନି ଦାଣ୍ଡରେ। ଚାଲିବା ପାଇଁ ବି ଛାଡ଼ନ୍ତିନି ବୋହୁ ବୋହୁୂ ହେଇକି ରହିବ ଘରେ ସେ। ସଂକ୍ରାନ୍ତି ଉପାସ କଲେ ବି ସୁଦ୍ଧା ଏବେ ମନ୍ଦିର ଯିଏ ମାନେ ସିଏ ଯାଉଛନ୍ତି ଭାରି। ଏବେ ବୋହୂମାନେ କେବେ ସେତେବେଳେ ଯାଆନ୍ତିନି ଆଉ ସିଏ। ଉଁ ଶାଶୁ ମାନେ ଯାଆନ୍ତି ନହେଲେ ଘରର ପୁଅ ମାନେ ଯାଆନ୍ତି ନହେଲେ ଝିଅ ଛୋ ଝିଅ ମାନେ ଛୋ ତ ବେଶୀ ବଡ ବୟସରେ ତ ଛାଡିବେନି ତ ଯେତେବେଳେ ବଡ ହେଇଯିବ ଛାଡିବେନି ଛୋଟ ପିଲାମାନେ ବି ମନ୍ଦିର ଯାଆନ୍ତି ଏମିତି ଆଉ।
ଆଗରୁ ଏମିତି ରଖିକି ବି ମାନେ ଝିଅ ମାନେ ଯାଉନଥିଲେ କିନ୍ତୁ ଏବେ ଝିଅ ମାନେ। ସବୁଆଡେ ଯାଇପାରୁଛନ୍ତି ସବୁ ସ ତା କରିପାରୁଛନ୍ତି କିନ୍ତୁ ସେତେବେଳେ ସେ ସୁବିଧା ନଥିଲା।
ନାଁ ନାଇଁ ସେତେବେଳେ ସେ ସୁବିଧା ନଥିଲା ବି ଥିଲେ ବି କୁଆଡେ ଛାଡିବେନି। କୁଆଡେ ହଁ ଛାଡ଼ିିବେନି। ଆମର ଗୋଟେ ଏମିତି ଆମ ଗାଁ ପାଖରେ ଗୋଟେ ବଜାର ଅଛି। ସେ ବଜାର ବି ଆମେ ବି ଆମେ ବି ସେ ବ ବଜାର ବି ବାହା ହେଲା ପର୍ଯ୍ୟନ୍ତ ବି ଆମେ ସେ ବଜାର ବି ଦେଖ ନଥିଲୁ। ଆମ ବାପାଙ୍କୁ ଯେତେବେଳେ କହିବୁ ବାପା ଆମେ ଟିକେ ଯିବୁ ସେ ମାର୍କେଟକୁ ମନା କରିବେ କହିବେ ନା ନା। ମାର୍କେଟ ତମେ ଯିବ ଝିଅ ଛୁଆ ଗୁଡାକ।
ଆପଣଙ୍କୁ ବେଳେ ବେଳେ ବିରକ୍ତ ଲାଗେନି ନାଇଁ ଆମେ ଯିବୁ କି ଟିକେ ବୁଲାବୁଲି କରିବୁ କି ବା ମାନେ ଟିକେ। ବୁଲାବୁଲି ସେ ସବୁ ଆପଣଙ୍କୁ ଲାଗେନି।
ନାଇଁ ନାଇଁ ନାଇଁ ବିରକ୍ତିଆ ଲାଗେନି। କାହିଁକି ନା ସେତେବେଳେ ବି ବାପା ମା ଯଦି ପାଟି କରନ୍ତି ଆମର ଗୋଟେ ଗର୍ବ ହୁଏ। ଯେ ଆମ ସାଙ୍ଗମାନଙ୍କୁ ଆମେ କହିବୁ ଯେ। ନାଇଁ ନାଇଁ ଆମ ବାପା ପାଟି କରିଛନ୍ତି ଆମେ ସେଠିକି ଯିବୁନୁ ହଁ ତୋ ବାପା ପାଟି କରିଛନ୍ତି। ତାହେଲେ ତୋ ବାପା ଭଲ କିନ୍ତୁ ସେଥିରେ ଆମ ବାପା କୁ ମାମା ଯଦି ପାଟି କରିବେ। ଆମେ ଯଦି ଡରିକି ଚଳୁ ଆମୁକୁ ସେଟା ଗୋଟେ ଗର୍ବ ଲାଗେ ଯେ ନାଇଁ ନାଇଁ ଆମ ବାପା ମା ପାଟି କରୁଛନ୍ତି ଆମେ ଏଇଠିକି ଗଲେ ଆମକୁ। ଗାଇଡ୍ କରୁଛନ୍ତି ଆମେ ଯିବୁନୁ ଏବେ ତ ମାନୁନାହାନ୍ତି ତ ସେବେ ଆମେ ମାନିକି ଚଳୁଥୁଲୁ ଆଉ।
ଏବେକା ଯୁଗ ପୁରା ଧୀରେ ଧୀରେ ଧୀରେ ଧୀରେ ହେଇକି ପୁରା ବଦଳି ଗଲାଣି।
ହଁ।
ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ବହୁତୁ ଭଲ ଲାଗିଲା ଧନ୍ୟବାଦ। ଏବେ ରହିଲି।